ହ୍ୟାଲୋ, ହଁ ଭାଇ ନମସ୍କାର।
ନମସ୍କାର।
ହଁ ଭାଇ। ଆଉ କଣ କରୁଛ ଭାଇ?
ମୁ କଣ ତା ସେ ଟିକେ କହୁଛି ଆଜି ତ
ଆଚ୍ଛା। ଆଚଛା।
ହଁ ମୁଁ ବି ବସିଛି ଆଉ, ବର୍ଷା ପାଗ ତ ଟିକେ ଖରାପ ଅଛି। ସେଥିପାଇଁ ବସିଛି ଆଉ।
ଆଚଛା ଆଉ ଆପଣ?
ହଁ ହଁ ମୁଁ ଭଲ ଅଛି। ଆପଣ କେମିତି? ଭଲ ଅଛନ୍ତି। ହ୍ୟାଲୋ।
ହ୍ୟାଲୋ ହଁ।
ହଁ ଭାଇ ଶୁଭା ଯାଉଛି, ନା ନାହିଁ?
ହଁ ଭୟସ ଆସୁଛି ଆପଣଙ୍କର, କିନ୍ତୁ ଟିକେ ସ୍ଲୋ ଆସୁଛି, ବହୁତ ସ୍ଲୋ ଆସୁଛି।
ଓହୋ।
ଆଉ କଣ କେମିତି କଣ ପଢାପଢି କେମିତି ଚାଲିଛି। କେମିତି ପଢାପଢି କରୁଛନ୍ତି? ପଢାପଢି ପାଇଁ କଣ ଆପଣ କଣ କରୁଛନ୍ତି? କେମିତି କିନ୍ତୁ ଟିକେ
ହଁ ମୁଁ ତ ଯୁକ୍ତ ତିନି କରୁଛି ବର୍ତ୍ତମାନ। ଆଉ ଏବେ ପ୍ରଥମ ପ୍ରଥମ ବର୍ଷ ସରିକି, ଦ୍ଵିତୀୟ ବର୍ଷ ହେଲା। ଦ୍ଵିତୀୟ ବର୍ଷ ପରେ ଏବେ ମୁଁ ଇଣ୍ଟର୍ନସିପ ପାଇଁ ଯାଇଥିଲି, ଗୋଟେ ବାହାର କାମ ଗୋଟେ, ଏନଭିି ଟୁ ଟ୍ୱେଣ୍ଟି ଟ୍ୱେଣ୍ଟିରେ ଲାଗୁ ହୋଇଛି। ମାନେ ଆଁ ଓ କଲେଜରେ ପଢ଼ିବା ସହ, ତମେ ବହି ପଢ଼ିବା ସହ, ବାହାର କାମ କିଛି କରିବ। ଏମିତି ଗୋଟେ ଜିନିଷଟା ଜାଣିପାରିବୁ। ସେଥିପାଇଁ ସେଟା ଲାଗୁ ହେଇଛି। ଇଣ୍ଟନସିପ ବୋଲି ଗୋଟେ ଜିନିଷଟେ, ଆଉ ସେଟା
ନିଶ୍ଚିତ ନିଶ୍ଚିତ ଏଇଟା ଗୋଟେ ଭଲ ପଦକ୍ଷେପ।
ହଁ ସେଟା ବାହାରେ ତମେ କାମ କରିବ ମାନେ, ହଁ, ବାହାରେ କାମ କଲେ ତମେ ଜାଣିପାରିବ ଯେ ଏ ତମେ ଯୋଉଥିରେ ବି କାମ କର ସେଟା କେମିତି ଚାଲୁଛି, ଆଉ କେମତି ତାକୁ କିଏ ଚଲଉଛି, ଆଉ ତାକୁ ଚଲେଇବା ଦ୍ଵାରା କଣ ଆମକୁ ଆଉ ସାହାଯ୍ୟ ଲୋକମାନଙ୍କୁ ସାହାଯ୍ୟ ହେଇପାରୁଛି। କଣ ସଫଳପାଉଛନ୍ତି ଲୋକମାନେ, ସେଗୁଡା ଜାଣିପାରିବ ଆଉ।
ଆଣ କୋଉ ଘରେଥିଲେ କଣ ଶିଖିବାକୁ।
ଆ ମୁଁ ତ ଯାଇଥିଲି ଆମ କଲେଜ ପାଖରେ ହିଁ ଗୋଟେ ଲାଇବ୍ରେରୀଟେ ଅଛି। ଆ କନ୍ଧମାଳ ଡିଷ୍ଟ୍ରିକ୍ଟ ଇ ଲାଇବ୍ରେରୀ ବୋଲି କୁହାଯାଏ। ଯାହାକୁ ପାଠାଗାର ବୋଲି କୁହାଯାଏ ସେ ପାଠାଗାରରେ ଅ ସେଠି କାମ କଲି ମାନେ ସେଟା କେମିତି ଚାଲୁଛି, କେମିତି ତାକୁ କିଏ ଚଲଉଛି ଆଉ କେମିତି କଣ ଯଦି ଫେସିଲିଟି ମିଳୁଛି ମାନେ ଯିଏ ପାଠ ପଢୁଛି ସେମାନଙ୍କୁ କେମିତି କଣ ଫ୍ୟାସିଲିଟି ମିଳୁଛି ସେଗୁଡ଼ାକ ବିଷୟରେ ଜାଣିଲି ଆଉ।
କାଇଁ କଣ ଟିକେ କୁହନ୍ତୁ ତା ବିଷୟରେ ମୁଁ ବି ଟିକେ ଜାଣି
ଆ ଆମେ ପ୍ରଥମତଃ ସେଇଠାକୁ ଯିବା ମାନେ ସେଠି ଗୋଟେ ଟିକଟ କରିବାକୁ ପଡିବ। ଏ ଟିକଟ ଟା ମାତ୍ର ପାଞ୍ଚ ଟଙ୍କା ନବ, ପାଞ୍ଚ ଟଙ୍କା ମାନେ ଅ ଯିଏ ପାଠ ପଢୁଛନ୍ତି ଆଉ ସେଠି ଆଉ ଗୋଟେ ବି ଅଛି। ଆଉ ସେଠ ଲାଇବ୍ରେରିରେ କାର୍ଡ ବି ବନେଇ ପାରିବ ମନ୍ଥଲି ଅଛି ଗୋଟେ ମାସ ପାଇଁ ଗୋଟେ ବର୍ଷ ପାଇଁ ବି ଅଛି। ଆଉ ଦି ବର୍ଷ ପାଇଁ ତିନି ବର୍ଷ ପାଇଁ ବି ଏମିତି କାର୍ଡ ଅଛି ହେଲା। ଆଉ ସେମିତି ସେ ହିସାବରେ ସେଇଟା ପଇସା ନିଆଯାଏ ଆଉ। ଆଉ ତମେ ଯଦି ଗୋଟେ ମାସ ପାଇଁ କରିଲ କାର୍ଡଟା ବୋଲେ ତମକୁ ଗୁଟେ ମିନିୟମ ଶହେ ଷାଠିଏ ଆ ଶହେ ଷାଠିଏ ନା ତିନିଶହ ଷାଠିଏ ବୋଧେ ଏମିତି ଲାଗୁଚି ଆଉ। ଆ ଦିନକୁ ଦଶ ଟଙ୍କା ଲେଖା ପଡୁଚି। ଏବେ ଟିକଟ ରେଟ ବଢିଯାଇଛି ତ।
କି ସୁବିଧା।
ଆ ସୁବିଧା ମାନେ ସେଇଠି ଅ କିଏ ପୁରା ପାଟି କରାକରି ନାଇଁ। ଆଉ ପୁରା ସାଇଲେଣ୍ଟ। ସେଥିପାଇଁ ସେଠି ପଢ଼ିବା ପଢ଼ିଲେ ଭଲ ଲାଗିବ ନା ପରିବେଶଟା ଚାରିଆଡ଼େ। ଶାନ୍ତି ଆଉ, ଆଉ ଆଉ ଗୋଟେ କଥା ସେଠି ଏଇ ୱାଇ-ଫାଇ ଲାଗିଚି ତମେ ଯଦି କୌଣସି ଅନଲାଇନ ଜିନିଷ ଦେଖିକି ପାଠ ପଢିଆ ପାଇଁ ଚାହୁଁଥିବ ବୋଲେ ପଢିପାରିବ। ଆଉ କମ୍ପ୍ୟୁଟର ରୁମ ଅଛି, କମ୍ପୁଟର ତମେ ଯଦି ଶିଖିବା ପାଇଁ ଚାହୁଁଥିବ ଶି କି ପାରିବ ଆଉ ନିତିଦିନ ପେପର ଗୁଡାକ ଆସେ। ଆଠ ପ୍ରକାର ପେପର ଆସେ ଇଂଲିଶ ପେପର, ଓଡିଆ ପେପର। ଏମିତି ପ୍ରତିଦିନ ସମ୍ବାଦ। ଏମିତି ଅନେକ ପ୍ରକାର ପେପର ଆସେ, ତାପରେ ଅ ସେଠି ଅନେକ ଷ୍ଟୋର ଗୁଡାକ ଅଛି ଯେମିତି ସାହିତ୍ୟ। ଆଉ ଗଣିତ, ଇତିହାସ, ଭୂଗୋଳ। ଏମିତି ଅନେକ ପ୍ରକାର ଅ ବାଇଶଟା ରୁ ଅଧିକ ଷ୍ଟୋର ଅଛି। ଆ ଯଉଥିକୁ ଭିଜିଟ କରିପାରିକି ଆପଣ ଯାହା ବହି ଖୋଜିବେ ସେଇଟା ପାଇପାରିବେ ଆଉ।
ଆମ ରହୁଥିଲୁ ଭାଇ ଆମେ ତଳେ ରହୁଥିଲୁ। ଆମେ ଗୋଟେ ମାନେ ପାଠାଗାରାକୁ ଯାଉଥିଲୁ ପାଠ ପଢିବା ପାଇଁ।
ହଁ।
ସେଠି ଆମର ପାର୍କ ଆଉ ପାର୍କିଂ ର ବ୍ୟବସ୍ଥା ଥିଲା, ବହୁତ ବଡ ବଡ ଚାଲାଣ ଥିଲା। ବହୁତ୍ ମାନେ ପ୍ରଚୁର ପରିମାଣରେ ତା ଭିତରେ ଆଲୋକ ପବନର ପ୍ରବେଶ ଥିଲା। ପୁରା ଭଲ ଖୋଲା ଜାଗା। ଆପଣ ଯିବେ ଲାଇବ୍ରେରୀ ଯିବୁ। ଲାଇବ୍ରେରୀରେ ଅନେକ ସେକ୍ସନ ଥିଲା ମାନେ ଶ୍ରେଣୀ ବିଭାଗ ତା ଉପରେ ହେଇଥିଲା। ଗଣିତ ବିଭାଗ, ସାହିତ୍ୟ ବିଭାଗ। ଇତିହାସ, ଭୂଗୋଳ ଯେତେ ପ୍ରକାର ବିଷୟ ଥିଲା ସବୁ ବିଷୟ ରୁ ତିନି, ଚାରି, ପାଞ୍ଚ ପ୍ରକାର ସବୁ। ବିଷୟର ବହିଥିଲା। ଆପଣ ଆଣିବେ ତାକୁ ଆପଣଙ୍କ ନାଁରେ ଆପଣ ତାକୁ ଇସୁ କରିପାରିବେ। ଆଣିକି ତାପରେ ସେଇଠି ବି ବସିକି ଆପଣ ପଢିପାରିବେ। ଘରୁକୁ ବି ଆଣିପାରିବେ। ସେଇଠି ବସିକି ପଢିବାର ସେଠି ଆମେ ସେଠି ବସିକି ପଢୁ। ଆମ ଲାଇବ୍ରେରୀରେ ବସି। ପାଠ ପଢ଼ୁ। ବହୁତ ଶାନ୍ତ ପରିବେଶ। ବହୁତ ସେଠି ମାନେ ଜମା କୋଳାହଳ ନାହିଁ। ମାନେ ଆମ ବିଦ୍ୟାଳୟଠୁ ଆମ ବିଶୁ ଗାଁ ଠୁ ଟିକେ ଦୂରରେ ସେ ଲାଇବ୍ରେ
ହଁ, ଭାଇ।
ବସିକି ଆମେ ଶାନ୍ତିରେ ପାଠ ପଢୁଥିଲୁ, ବହୁତ୍ ପ୍ରକାର ବଇ। ତମେ ଗୋଟେ ଥରରେ ତିନିଟି ଚାରିଟି ବହି, ନିଜ ନାଁ ରେ ନେଇପାରିବ। ତାକୁ ସେଇଠି ବସିକି ପଢ଼ିପାରିବ, ତାକୁ ଯତ୍ନର ସହିତ କିନ୍ତୁ ପଢ଼ିବାର ଅଛି। କାରଣ ଆମ ଘରେ ଆହୁରି ବି ପିଲା ବହି ନେବେ, ପାଠ ପଢ଼ିବେ, ଉପ--ତ ହେବେ। ଆମର ସେଠି, ସେଇ ଲାଇନ୍‌ରେ ଲେ। ବାର ପ୍ରକାର ସ ଖବର କାଗଜ ଆସୁଥିଲା, ପ୍ରତି ଭାଷାର ଏଇ ଭଳିଆ ନ୍ୟୁଜ୍‌ ପେପର୍ ବି ଥିଲା। ଆମର ଯଉ ବିଭିନ୍ନ ପ୍ରକାର ପ୍ରତି ଯୋଗିତା ପରୀକ୍ଷା ହେଉଚି। ତାକୁ ପଢ଼ି ପାରିବେ, ସେ ବହିଟିକୁ ନିଜ ନାଁରେ ବି ପକେଇ ଆପଣ। ନିଜ ଆଣି ପାରିବେ, ରଖି ପାରିବେ, ପଢ଼ି ପାରିବେ। ପାଠ୍ୟ ପୁସ୍ତକ ଆରମ୍ଭ କରି ସବୁ ଖବର କାଗଜ ଠୁ ଆରମ୍ଭ କରି, ପ୍ରତିଯୋଗିତା ମୂଳକ ପର୍ଯ୍ୟନ୍ତ, ସବୁ ପ୍ରକାର ବହି ସେଠାରେ ମିଳୁ ଥିଲା। ସେଇଠି ହିଁ ବସି ପାଠ ପଢ଼ିବାକୁ, ମାନେ ବହୁତ୍ ଭଲ ଲାଗେ। ଆଉ ସେଠି ଆମର ମାଗା ମାନେ ଇଣ୍ଟର୍ ନେଟ୍‌ର ବେବସ୍ତା ବି ଥିଲା, ଆପଣ ଯଦି ଚାଇଁବେ ନିଜ ଲାପ୍ଟପ୍ ଆଉ ମୋବାଇଲ୍‌ କୁ ସେଇ ପାଠ୍ୟା ଗାର ର ମାନେ ଇଣ୍ଟର୍ ନେଟ୍ ସହିତ ଆପଣ କମ୍ ସଂଯୋଗ କରି, ଆପଣ ସେ ପାଠ ପଢ଼ି ପାରିବେ। ସେଠି ଗୁଟେ ଅଲଗା ଜାଗା ଥିଲା। ଯଉଠି ପିଲାମାନେ ବସିକି, ନିଜର ମାନେ ଏକାନ୍ତରେ ବସିକି ଦେବା ପାଇଁ ଗୁଟେ ଶାନ୍ତ ଜାଗା ଥିଲା, ସେଇ ଲାଇବ୍ରେରୀ ଭିତରେ ଆମର। ପାଠାଗାର ଭିତରେ ସେ ଜାଗା ଟି କରା ହେଇଥିଲା। ତେଣୁ ଯଉଟା ମାନେ ଆମେ ପ୍ରତିଯୋଗିତା ମୂଳକ ପିଲା ଯଉ ପଢୁଥୁଲୁ ଯେତିକି। ଆମ ପାଇଁ ବହୁତ୍ ପ୍ରକାର ସାହାଯ୍ୟ ସହଯୋଗ ସେଠି ମିଳୁଥିଲା। ପାଣି ସୁବିଦା ସେଠି ଥିଲା, ନିଜର ମାନେ ଶୌଚାଳୟ ବି ଥିଲା। ଆପଣ ଯଦି ଚାଇଁବେ ସେଇଠି ପାଣି ପିଇ ପାରିବେ, ବହୁତ୍ ସ୍ୱଚ୍ଛ ବଢ଼ିଆ ପାଣି। ଆଉ ଶୋଚା ବ୍ୟବସ୍ଥା ବି ଥିଲା। ଆପଣଙ୍କୁ ମାନେ ଯଦି ଗୁଟେ ଥର ଆପଣ ଲାଇବ୍ରେରୀ ଭି---ରେ ପସୁଚନ୍ତି, ଲାଇବ୍ରେରୀ ଭିତରେ ପସିବା ପାଇଁ ପ୍ରଥମେ ଆପଣଙ୍କୁ ଦସ୍କତ୍ କରିବାକୁ ପଡ଼ିବ। ଆପଣଙ୍କର ଆଇ ଦେବା ପାଇଁ ପଡ଼ିବ। ତା'ପରେ ଆପଣ ଚପଲ୍ ଟି ଥୁଇକି ଭିତୁରୁକୁ ପ୍ରବେଶ୍ କରିବେ। ଚପଲ୍ ପିନ୍ଧିକି ଆପଣ ଭିତ୍-ଯାଇ
ଗଲା ପରେ, ଗୁଟେ ଥର ଆପଣ ପସିଗଲା ପରେ। ତା'ପରେ ଆପଣଙ୍କୁ ସେଇ ଭି--ରେ ସବୁ ପ୍ରକାର୍ ସୁବିଧା ମିଳିବ। ଯଦି ଜଣେ ପାଠ ପଢ଼ିବା ଭିତରେ ଯଦି ଜଣେ ବାହାରକୁ ବାରମ୍ବାର ବାରମ୍ବାର ଆସିବ। ନିଶ୍ଚିତ କଟିବ ତେଣୁ ପାଠ ପଢା ଦୃଷ୍ଟିକୁ ନେଇ ପାଠ ପଢା ପାଇଁ ଯାହା ଯାହା ସୁବିଧା ଦରକାର ସେଇ ପ୍ରକାର ସୁବିଧା ସେଠାରେ ସବୁ ପ୍ରକାରର ମାନେ ବ୍ୟବସ୍ଥା ଥିଲା ଚଉକିରେ ବୃଥ ଆରମ୍ଭ କରି ନିଜର ଏକାନ୍ତରେ ବସିବା ପାଇଁ ଗୋଟେ ସ୍ବତନ୍ତ୍ର ଗୋଟେ କକ୍ଷ ତିଆରି କରାଯାଇଥିଲା ପରେ ଯଦି କୌଣସି ପାଇବା ପାଇଁ ଚାହୁଁଛନ୍ତି ସେଠିକି ଆର ନେଇପାରିବେ ସେଠି ଇଣ୍ଟରୁ ଆମର ଇଣ୍ଟରନେଟ ର କନେକ୍ସନ ବି ଥିଲା ଆପଣ ନିଜ ଦ ପ୍ରକାର ଆମ ସୁବିଧା ସେଥିଲା ଆମର ତାପରେ ଗୋଟେ ବିଷୟ ପାଇଁ ବହୁତ ପ୍ରକାର ବହି ମାନେ ସେଠି ସୁବିଧା ଥିଲା ଆପଣ ଚାହିଁଲେ କି ତିନି ଚାରି ପ୍ରକାର ବହିରୁ ପଢିକି ଗୋଟେ ଜିନିଷଟାକୁ ବତି କୋଟେ ଯଦି କୌଣସି ଜିନିଷ ଆପଣଙ୍କର ବୁଝି ପାରିନାହାନ୍ତି ସେଇଠି ବସିକିରେ ଆମ ତିନି ଚାରି ବଶିକି ଆମେ ବହୁତ ପ୍ରକାର ମାନେ ପୂର୍ବ ବର୍ଷର କିଛି କିଛି କୋଶ୍ଚିନ୍ ପେପର ସେ ବହି ଭିତରେ ସବୁ ପିଲାମାନେ ଆମ ପିଲାମାନେ ସେ ସବୁ ପାଠ ପଢିକି ସେମାନେ କଣ ରହୁଛନ୍ତି ପିଲାଙ୍କ ପାଇଁ କରିକି ରଖିଥାନ୍ତି। ନାଇଁ ଜାଣିଲାଇ ଶଥିଲା କେମିତି ଆସୁଥିଲା କେମିତି ଆମକୁ ପଢିବାକୁ ପଡିବ କେମିତି କହିଲେ ଅଧିକ ମାର୍କ ଆମର ରହିବ ସେ ବିଷୟରେ ବି ଆମେ ସେଇଠି ଜାଣିପାରୁୁ ଏଇଭଳିଆ ସୁବିଧା ଅସୁବିଧା ଥିଲା ପାଖାପାଖି ଏତେ ବହି ଥିଲା ଯେ ତାକୁ ଆପଣ ଆଖିରେ ଚାହିଁଲେ ବି କଣ କି ଜାଣିପାରିବେନି ଯେ ହଁ ଏଇଠି ଏତେ ବହି ଅଛି ଅନେକ ବହି ଥିଲା ବହୁତ ପ୍ରକାର ଯେହେତୁ ବିଭାଜନ ତାର ହେଇଥିଲା ତେଣୁ ବହିର କୌଣସି ଅଭାବ ସେଠି ନଥିଲା ସଫା ସୁୁତୁରା ତାକୁ ପ୍ରତି ସପ୍ତାହରେ ମାନେ ପିଲାମାନେ ବି ତାକୁ ଦରକାର ପଡିଲେ ସେ ରୁମକୁ ମାନେ କକ୍ଷକୁ ସଫା କରୁଥିଲେ ରଖୁଥିଲେ। ତେଣୁ ସମ ଯତ୍ନ ସମସ୍ତେ ନେଉଥିଲେ, ଏମିତି ନାହିଁ କି କେବଳ ମାନେ ଜଣଙ୍କର ଦାୟିତ୍ଵ ଥିଲା। ନିହାତି ତାଙ୍କର କର୍ମଚାରୀ ତ ଲାଇବ୍ରେରୀର ଥିଲେ। କିନ୍ତୁ, ତାଙ୍କ ସହିତ ପିଲାମାନେ ବି ଲାଇବ୍ରେରୀ କୁ ସଫା ହଉ ଭାଇ ଆଜି ତ ବହୁତ ସମୟ ହେଲାଣି। ପୁଣି ଆପଣ କେବେ କଥା ହବା, ଆଉ ତା ବିଷୟରେ ଆଗକୁ। ଆଜି ପାଇଁ ତିି ରହିଲି ପାଇଁ ଶୁଭରାତ୍ରି। ଆଜ୍ଞା। ଶୁଭ ରାତ୍ରି।